ହଁ ଦିଦି କୁହ କଟିଗଲା କଣ?
ହୁଁ କଣ ହଉଚି କି ଏମିତି ଶୁ
ହୁଁ ନେଟୱର୍କ ବୋଧେ ପ୍ରୋବ୍ଲେମ ହଉଛି ନା କଣ?
ହଁ ମୁଁ ଛାତରେ ଅଛି ଆଉ କୋଉଠି? କୋଉଠି ଆଉ ବସିବି?
ପାଇଁ ମୁଁ ଭାବୁଚି ବୋଧେ ଗୋଟେ ନେଟୱର୍କ ଖୁଣ୍ଟି ସ୍ପେସିଆଲ କରିକି ବସିବାକୁ ପଡିବ।
ହଁ ନୁହେଁ ନା ଛାତ ଉପରେ ବସି ଯଦିକି ଟାୱାର ପାଇବନି
ମୁଁ ତବେ କହୁଥିଲି କଣ କି ତମ ଯୋଉ ବାହାଘର ତ ହେଇନି, ଯେତେବେଳେ ବି ହବ ଭଲ ପିଲା ଦେଖିବ। କାରଣ ଆଜିକାଲି ପିଲା ତ ବହୁତ ଫ୍ରଡ, ତାପରେ କଣ କହିଲା ଆଜିକାଲି ବି ନୂଆ ଆଇନି ମଦୁଆ ବି ବହୁତ, ମାନେ ମଦ ଯୋଉମାନେ ପିଉଥିବେ ବାହାହବ ତମ ଭବିଷ୍ୟତ ଅନ୍ଧାର।
ହୁଁ, କଣ କରିବା ଆଉ, ଯେତେ ଦେଖୁଛନ୍ତି କି ବାହା ହେଲେ ବି ତଥାପି ମାନେ ପରେ ସେ ଖରାପ ହେଇଯାଉଛି କଣ କରିବ?
ହଁ ତାପରେ ହଁ, ସେଟା ତ ଆମ ବାସ ବାସ, ଠିକ କଥା ଗୋଟେ କହିଲ। ମାନେ, ଝିଅ ଲାଇଫ ଯେତେ ବିନ୍ଦାସ
ଯିବ
ମନ ଇଛା ମାନେ, ଆଜି ଠିକ ମନହଲା ତ ଯ ଆଜି ଏଇଟା ମନେ ହେଲା ତଖା। ବାହାହେଲା ପରେ ସେ ସବୁ ଲାଇଫ ପୁରା ଅଲଗା।
ହଁ
ଶାଶୁଘର ଲୋକଙ୍କ ଇଛାରେ ତମେ ସବୁ କରିବ। ସେଏଇଟା ଏଟା କରିନୁ।
ଆ ଆଜ୍ଞା, ହଁ ପରା ଏବେ ଆସିଲି।
ହଁ ଆଛା ଆଛା ଆଛା, ଗୋଟେତ ପଟିଆ ଆଉ ଘରଁ କୋଉଠି ହଁ ସେଇ ତ ହେଲେ ଆଜିକାଲି ଦେଖ ମାନେ ବୟ ଛୋଟ ଛୁଆ ବି ବୟସ କମରେ କେହି ଡ୍ରି ଫସ କରଛନ୍ତି ଆଉ ଦେହ ପା ତାଙ୍କର ମାନେ ଆଉ ଡିଆ ଦୁନିଆ ରୋଗ ବାଗ ସବୁ ହେଇଯାଉଛି ଏମିତି ବି ମାନେ କିଛି ଅଳ୍ପ ବୟସରେ ବି କିଛି ଲୋକ ମାନେ ମଦ ପିଇକିବି ମରି ଯାଉଛନ୍ତି ଆଉ ଯୋଉମାନେ ବି ଦେଖିବ
କିଛି ନ କରିକି ବି ମାନେ ଲୋକଙ୍କ ଜୀବନ ଯାଉଛି।
ବାସ ବାସ ମାନେ ଭଲ ଲୋକ ବି ମାନେ ଗାଡିରେ ଯାଉଥିବେ? ତାଙ୍କର ଆକ୍ସିଡେଣ୍ଟ ହେଇଯାଉଛି, କୋଉ ଲୋକ ଡେଥ ହେଇଯାଉଛି କିଏ
ବେଶୀ ତ ଏ ଏଇ ଯୋଉ ମାନେ ହାର୍ଟ ଆଟାକ୍, ମାଇଗ୍ରେନ ଏଇଗୁଡା ବେଶୀ ହଉଛି।
ହଁବା ବ୍ରେନ ଷ୍ଟ୍ରୋକ, ମାନେ ଭଲ ଲୋକ ସଡନ ବ୍ରେନ୍ ଷ୍ଟ୍ରକ୍ ହୁବ ସେଇଭଳିା କେ ସେ କଣ କରିପାରିବ କଣ କହୁନ? ତାପରେ ଭାଗ୍ୟରେ ଯାହା ଥିବ ସେଇଆ ହବ।
ଗେଲୁ ଆଜି କେମିତି ପଢିଛ କେମିତି? ଆ କଣ କହିଲୁ? ଭାଇ ଆ
ସେ ପଡିଯାଇଛି।
ହଁ ପରା ସେ ମୁଣ୍ଡ କାନ କେମତି ହେଇଛି ତାର ନାଇଁ ସିଏ କହୁଛି, ସିଏ ଭାଉଜ ପଚାରୁଚି କହୁଛି କୋଉଠି ପଇଲୁକି? ନା ମୁଁ ରାସ୍ତାରେ ପଡିଗଲି।
ହୁଁ ଉଁ ଆ ଗୋଡି ଫୁଟି ଏରିଆ ହେଇଥିବ ଗୋଡି ବାଜି ଯାଇଥିବ ଆଉ
କଣଟେ ଆଉ ତା ଘୋଡ଼ା ଗଲୁ ମୁଁ ତୋତେ ଖେଳଣା ଆଣି ଦେଇଥିଲି, ତୁ ଏମିତି କରିଦେଲୁ ନାଇଁ ହୁଁ ହୁଁ, ଏମିତି ସବୁ ତା ବାପା, ତା ମା, ତା ଛୁଆ, ସମସ୍ତଙ୍କୁ ଏ ଅଲଗା କରି ଦେଲୁ ନୁହେଁ, ତା ମା ଏଇଟା ହେଇଟା ହେ ତା ମା, ତୋ ମମି ତୋ ମମି କୁ ଯଦି ମୁଁ ଏମତି କରିଦେବି? ତାପରଠୁ ତୁ କଣ କରିବୁ କାନ୍ଦିବୁ ମୋ ମମି ମୋ ମମି। ଏମିତି ତ ଟିକେ କୁଆଡେ ପଳେଇଲେ ମାମା ମାମା ହଉଚୁ।
ହଁ ସିଏ ଜଣାହବ ବାବାକୁ କୁଆଡେ ଖୋଜିବ ମାମାକୁ।
ଟା
ହୁଁ, ବାବା ପାଖରେ ଥିଲେ ମାମାକୁ ଖୋଜିବ।
ଭାଉଜ ଖାଲି ଟିକେ କୁଆଡେ ଟିକେ ଖାଲି ଆଖି ଆ ତଳୁକୁ ହେଲେ ମାମା ମାମା ଟିକେ ଶୁନୁ ଟିକେ ଶୁଣୁ। ତାଙ୍କ ଅଜା କୁଆଡେ ଯାଉଚନ। ସେ ସବୁ ବରା ଆଣିବ କହିଥିଲେ। ଯିବିନା କ ଯାଉନାହାନ୍ତି ସେଇଠି ଅଛନ୍।
ହୁଁ, ହୁଁ। ପଡିପୁଡା ଯିବ ଫୁଣି।
ସିଏ ତାର ଯେ ଯୋଉ ମଉସା ତାର ଭାରି ପ୍ରିୟ ପୁରା। ସିଏ ଆସିଲେ ମାନେ ପୁରା ଦୌଡି ଇଏ କରି ଓହଳି ପଡୁଚି ପୁରା ତାଙ୍କଠି। ଚପଲ ନେ ଗେଲୁ ଚପଲ ନେ ଚପଲ। ନେ ଠୁମକ୍ ଠୁମକ୍ ଠୁମକ୍ ଠୁମକ୍ ଚାଲି ଚାଲିକି ଆଉଛି। ଅଛନ୍ତି ଅଛନ୍ତି ଯାଇନାହାନ୍ତି। ହଁ ବିସ୍ କୋଉଠୁ ଆଣିବୁ ଥଣ୍ଡା ଆଣିବୁନି ଏବେ ଖାଇଲେ ଗ-ରୋଗ ହଉଚି। ମ କହିଲ ମୋ ପାଇଁ ଣ୍ଡା ଆଣ ମୁଁ ସେ ଛୁ ଛୁଆଙ୍କୁ ଏବେ ସବୁ ରୋଗ ହଉଚି। ଥଣ୍ଡା ଆଣିବନି ଖାଲି ବିସ୍କୁଟ୍ ନେଇକି ଆସିବ। ବିସ୍କୁଟ ଆଣିବ ଖାଇବ ଚାହାରେ। ଏ
ହଁ ନା।
ହଁ ସେ ଯେ ଠୁମକ୍ ଠୁମକ୍ ଚାଲି ଚାଲି ଯାଉଛି।
ହଁ ସେ ଦି ଭାଇଙ୍କର ଏକା ଚାଲି। ୟାର ବି ସେଇ। ମାନେ ଚାଲୁଥିବେ ମାନେ ପଡିିବେ କଚାଡି।
କାଖ ଦେଖେ
ଆଉ ସନ୍ଧ୍ୟାବେେଳେ କଣ ଖାଇବ ନା କଣ କିଣିକି ଆଣିବ ବାହାରୁ?
ସିଏ ଏତ ମଜା ଦଉନଥିବେ ସେରା ସେ ସେ ଆଉ କଣ କହିଲ କି?
ମୁଁ କହିଲି କଣ ଏବେ ଖାଇବା ପାଇଁ ମାର୍କେଟ ରୁ କାହାକୁ ପ ଠଉଚ ନା କଣ?
ତୋମ ଦିଦି ପା। ଟା ଟା।
ହାଲୋ।
ନା ମୋ ଏ ମଉସା କୁଆଡେ ଯାଉଛନ୍ତି ଯେ ସେ ବୋଧେ ମାର୍କେଟ୍ ଯାଉଛନ୍ତି ନା କଣ ମାଉସୀ ଗୋଟେ କଣ କହିଲେ ଆଣିବାକୁ ସେଉଠୁ ପଚାରିଲେ କହିଲେ କଣ ଆଣିବି ସିଏ ସେଠୁ କଣ ତାଙ୍କ ଚୁପ ଚାପନି କହିଲେ। ସେଉଠୁ ଯାଉଛନ୍ତି ସାର୍ଟ ପେଣ୍ଟ ପିନ୍ଧିକି। ସେଇଠୁ ସେଇଥିପାଇଁ ଯୋଉ ପୁଅ ବଇଥିଲା ଏଇ ସିଏ ବାହାରେ ସେ ଦେଖିଦେଲା ଆଉ ନା।
ଓ ହଁ।
ହଁ ଛୁଆ ଫ ଯୁଆଡେ ଯିବେ ନା ସିଏ ଘର ଲୋକ ସିଏ କହିବେ ଆମେ ଯିବୁ।
ଏଇନେ ସବୁ କଣ କହିଲ ଭାଉଜ ବେଳେ ବେଳେ ହଉଛି ଦେଖଉଚି ମାନେ ମୁଁ ଏଇ ଉଁ, ଯୋଉ ଅ, ଉଁ, ଜଣେ ଦିଦି କଲ୍ କରିବା ଆଗୁରୁ ମୁଁ ଜଣ କଲ୍ କରିଥିଲି ମତେ ଦେଖେଇଲା କଣ କହିଲ କଲ ଲିମିଟଏଜିଟ। ଶହେ ଅଶୀ ମାନେ ଇଏ ମୁଁ ତ କାହାକୁ ଫୋନ କନି ତା ସହିତ ଜମା କଥା ହେଇଛି କେତେ ମାନେ ସେ ଯୋଉ ଟାଇମଟା ଲେଖୁ ଥିଲା ଛଅଶହ ଏଗାର ହେଲା କିନ୍ତୁ ସେ ଲେଖୁଛି ହବନି। ମତେ ଆଉ କଲ କଲାନି ଟୋଟାଲି ମୁଁ ତା ସହ ଫୁଣି କଥା ହେଇନି। ତ ହେଇଯାଇଛି କଣ କହିଲ ତାର ଶହେ ଅଶି ମିନିଟ୍ ହେଇଯାଇଛି। ତାର ହେଲେ ତାର ତମ ତ ଲାଗିବନି ତ ଲାଗିବ ମୁଁ ତାକୁ କଲ କଲେ ବି ଯିବନି। ଏ! ! ! ! ! ! ! ! ! ! ତାର କମ୍ପିଲିଟ ହେଇଯାଇଛି ଏଇନା ମୋ ପାଖକୁ ଲଗେଇଲେ ପା ମୋର ଆଉ ଯିବନି ତୋର ସବୁ ସରି ଯାଇଛି? କାହିଁକି ମୋର ଶହେ ଅଶୀ ମିନିଟ୍ କିନ୍ତୁ ତିରିଶଟା କଲ୍ କମ୍ପିଲିଟ ହେଇ ମିସ୍ ହେଇଗଲା ତିନିଟା ରୁ ଦିଟା ମିଶ ହେଇଗଲା ଏଇଟା ଗୋଟେ ଚାଲିଛି ସେତେବେଳେ ଗୋଟେ ଫୋନ କରିଥିଲେ।
ହୁଁ ହୁଁ। ରୋଷେଇବାସ ଆରମ୍ଭ ହେଇନି?
ନାଇଁ ରୋଷେଇବାସ କଣ ଭାତ ଖାଇଥିଲି ବେଳାରେ ଆଉ ରାତି ପାଇଁ ଅଛି ଭାତ, ବୁଟ ତରକାରୀ ଟିକେ କରିବି ଖାଇବି ଆଉ।
ଓ ହୋ ଭାତ ଖାଇଦବା ନା ହୁଁ। କରିଛ ଗ୍ୟାସ ଫ୍ୟାସ ରଖିବି କିି ନା କଣ?
ହଁ ଗ୍ୟାସ ଅଛି ରୋଷେଇ ଅଛି ରୋଷେଇ କରୁଛି। ଏତେ ସମୟ ମୋର ଅ ଅଳ୍ପ ସମୟ ବତୁରେଇଲେ ହେଲେ ଯାଉଛି ବେଶୀ ଟାଇମ ଦେଇକି ବତୁର ସେଇଟାପରେ ଅଧିକ ବତୁରି ଯାଉଛି। ପ୍ରେସରେ ସିଝିଲା ବେଳକୁ ସେ ପୁରା ଖୋଲିକି ଘୋଳ ହେଇଯାଉଛି। ପୁରା ଖୋଳ ହେଇଯାଉଛି ମୁଁ ସେଇଥିପାଇଁ ତରକାରୀ କରିବା ଦଣ୍ଡା ଆଗରୁ ବତୁରେଇ ଦେବି।
ହୁଁ ହୁଁ ନା ବେଶୀ ସିଝିଗଲେ ପୁଣି ହେଇଯିବ।
ହଁ ପରା ବେଶୀ ବେଶୀ ଇଏ କଲେ ତାପ ନାଇଁ ମୁଁ ଆଉ ଗୋଟେ ବି ଖାଏ ଏମିତି ଯୋଉ ବୁଟ ତରକାରୀ ଯୋଉ ମାନେ ଇଏ ଗଲାପରେ ପ୍ରେସର ରେ ବସେଇଦିଏ। ସେଠି ଅଧିକ ଖୋଲିଯିବ ପିଆଜ ଫିଆଜ ଦେଇ ମସଲା ଦେଇ ଇଏ କରି ମାନ ଯୋଉ ବୁଟଟା ଆଲ ମା ତ ଭଳିଆ ଦିନ ପୁରା ଟିକେ ମିଳେଇ ଯାଇଥିବ ଇଏ କରି ଖାଏ ଆଉ ଯେତେବେଳେ ସେମିତି ଟିକେ ଗୋଟା ଗୋଟା ରଖିଥାଏ ତରକାରୀ ଇଏ କରି ଆଉ ଟିକେ ପକେଇ ତରକାରୀ କରି ଖାଏ। ଆସିଛନ୍ତି ଗୋଟେ ବନ୍ଧୁ କଲ ଆସ ଯ ଯାଉ ପୋଟଳ ଦେବିକ ଖାଇଲେ ମୁଁ ବଡ ଦେଇ ଅ ଗରମ ଦ ବନ ବାଗ ବର ଯାଇଛି। ହଁ ହେଇଥିବ। ଏପଟେ ଖାଇବାକୁ ଦେବି ଇଏ କରି। ଏପଟେ ବୋଉ କୁ ଶୋଦିବେ ଏ ଭାଷା ଇଏର ବାଡ ବତା ରହୁନି। ଶୋଦୁଛନ୍ତି।
ହଁ ସେ ଅଛନ୍ତି ଗୋଟେ ଗୋଟେ ପରିବାର ସେଇଭଳିଆ ବୋଉ ମା
ତାଙ୍କ ଝିଅକୁ ସେମିତି କିଏ ଶୋଦିଲେ ସେ ଠିକ ଜାଣନ୍ତେ ପର ଝିଅକୁ ଶୋଧିଲେ କେମିତି ଲାଗେ?
ହଁ ତାଙ୍କ ଝିଅ ସତ ସେମିତି ହଉନି ନା? ତା ଭାଗ୍ୟ ଭଲ ସେଥିପାଇଁ ସେ ଜାଣି ପାରୁନାହାନ୍ତି ଆଉ।
ଲୁଗା ଦିଅନ୍ତି ଆଜି ହଁ ଲୁଗା ଆଉ ଜଇଁକୁ ଦିଅନ୍ତି ଆମ ଆମ ପଟେ ଦିଅନ୍ତି ଜଇଁକୁ ଧୋତି ଆଉ ଆମ ଗୋଟେ ପ୍ୟାଟ ସାର୍ଟ ଦଉଛନ୍ତି ମାନେ ପେଣ୍ଟ ସାର୍ଟ କପଡା ପୂ ଯା ପାଇଁ ଯଏ ବସେ ତା ପାଇଁ ନିଅନ୍ତୁ ଆଉ ବଶ ଟାଙ୍କ ପାଇଁ ନେଇକି ଯିବେ ଯଉ ଅଭିଲି ହଉଛନ୍ତି, ଆଙ୍କର ବହୁତ ପଇସା ନା ଗଛରେ ଲାଗିଛି ଆଗରେ ଲାଗିଛି ଦେଖୁନୁ ତଳେ ଗୋଟେ ଗୋଟେ ପଡୁଛି ଆଉ ଗୋଟେଇ ପାରୁନାହାନ୍ତି ଆଉ। ପଇସା ଏଇଠି ଭ ଭାଉଜଙ୍କର ଆଗରେ ଗୋଟେ ହଁ ପୁରରା ଏତେ ପଇସା ଯେ ସେସରେ ଗୋଟେ ଗଛ ଲଗେଇଲେଣି, ସବୁଦିନ ବାଣ୍ଡୁଲି ବାଣ୍ଡୁଲି ପଡୁ ସେଇଥିପାଇଁ କୁକୁର ମାଙ୍କଡ ଭଳିଆ ଖର୍ଚ କରାଉଛି ଭାଇ ସିଆଡେ ତେଣୁ ଚନ୍ଦା ହେଇଯାଆନ୍ତୁ। ସିଏ ସିଏରେ ଚନ୍ଦା ହେଇକି ଶେଷରେ ମାନେ ମାନେ କଣ ସେଇଟା କୁହନ୍ତିି ଆଣୁଛି ପଇସା ଦେଇଦବଲେ ପଇସା ଦେଇଦବ ହଁ ତ ପଇସା ଆସ ଆଇ
ହଉଉ ମୁଁ ରଖୁଛି ଆ
ଆଜ୍ଞା। କନପତ୍ର ନା